ଆପଣ କ'ଣ କରୁଚନ୍ତି?
ଆଉ ଏବେ ଚାହା ଟିକେ ପିଉଥିଲି ତ।
ଆଜ୍ଞା, ଚା କ'ଣ ବିସ୍କୁଟ୍ ନା ନା କିଛି ଆଉ କିଛି।
ନାଇଁ ଖାଲି ପିଉଥିଲି।
ଆଜ୍ଞା, ସକାଳେ କ'ଣ କରିଥିଲେ, ଆପଣର ରୋଷେଇ?
ସଖାଳେ ଆଜି ଲଞ୍ଚ୍ ଟାଇମ୍ ରେ କରିଥିଲି ଭାତ, ଡ଼ାଲ୍ମା।
ଆଜ୍ଞା।
ଛୁଇଁ ଆ ଭାଜିଥିଲି, ଆଉ ପୋଟଳ ଛାଣିଥିଲି, ନାଇଁ ଆଳୁ ପକା ଖାଲି ଛୁଇଁ ମସ୍‌ଲା ଦେଇକି, ଆଉ ପୋଟଳ ଛାଣିଥିଲେ।
ଆଜ୍ଞା, କେବେ ସେ ଯଉ ଦଳା କେବେ ଖାଇଚନ୍ତି? ଯଉ ପୋଡ଼ି ଖାଆନ୍ତି ଯ
ହଁ, ମୁଁ ତ ପ୍ରାୟେ ଟାଇମ୍ ସେଗୁଡା ଖାଏ। ଯେତେବଳେ ମୁଁ ନନ୍‌ଭେଜ୍‌ ଖାଏନି, ମୁ ସେ---ଡ଼ା ଖାଏ। ସବୁଠୁ ମତେ ବଢ଼ିଆ ଲାଗେ ଆଳୁ ମିକ୍ସଚର୍। ଏତେ ମୁଁ ଖାଏନି, ଏତେ ମୁଁ ମଟନ ଖାଏନି। ଚିକେନ୍‌ ବି ଖାଏନି, ଖାଇ ଖାଇ ସବୁ ସି ଫୁଡ୍‌ ମାନେ ମାଛ ହେଲା ଚିଙ୍ଗୁଡି ହେଲା।
ଙ୍କ କହିଲେ?
ମାଛ ଟା ବହୁତ୍ ପ୍ରିୟ ବଧେ ଆପଣଙ୍କର?
ନାଇଁ ନାଇଁ ପ୍ରିୟ ନୁହେଁ, ମାଛଟା ମୁଁ ଖାଏ ଆଉ, ମାନେ ପଖାଳ----ଟିକେ ଖାଏ।
ଦେଶୀ ମାଛ ଖାଆନ୍ତି ନା, ଆନ୍ଧ୍ରା ମାଛ ଆସ୍‌ଚି ସ
ନାଇଁତ ଆନ୍ଧ୍ରା ମା ଆଉ ଦେଶୀ ମା କଉଠୁ ପାଇବୁ?
ଆପଣ ଦେଶୀ ମାଛ ନାହିଁ?
ଦେଶୀ ମାଛ କଉଠୁ ପାଇବୁ, ଭୁବନେଶ୍ୱରରେ କିଏ ଦେଶୀ ମାଛ ଦବ।
ଆଜ୍ଞା ଆଜ୍ଞା। ଆମ ଆଡେ ତ ବହୁତ ଦେଶୀ ମାଛ ଆଉ ଯୋଉ ସୁଁଥି ଯୋଉ କରାଣ୍ଟି ଧଣ୍ଡିଆ ମାସ ସବୁ ଯେତିକି
ଆଉ ପଠାଅ କିଲେ ଦି କିଲୋ ଭଳିଆ ପଠାଅ। ତମ ଆଡେ କୁଆଡେ ସିଆଡେ ସିଆଡେ ପଠାଅ।
ଆଜ୍ଞା।
ମୁଁ କହିଲି ତମ ଆଡେ କୁଆଡେ ମାଛ ପଠାଅ କିଲ ଦି କିଲ ଆଉ କଣ।
ଆଜ୍ଞା ନିଶ୍ଚିତ ପଠେଇବୁ ଏଥର ଆଜ୍ଞା ବସ୍ ରେ କିନ୍ତୁ ଗଲା ଭିତରେ ଭୁବନେଶ୍ୱର ଗଲାବେେଳକୁ ସବୁ ତ ମାଛ ଖରାପ ହେଇସାରିିବଣି।
ହ
ମାଛ ମାନେ ପଚି ପୂଚା ସାରିବନି ଆପଣ କଣ ଖାଇ ପଚା ରା ଖାଇ ବେକି ତ କେବେ ଆପଣ ଆସ
ପଚା କଣ ପଠେବ
ତ ଆଜ୍ଞା ଆପଣ କେବେ ଆସନ୍ତୁ ଆମେ ଏକାଥର ଭାଜିକି ଆପଣଙ୍କୁ ଦବୁ ଖାଇକି ଯିବେ।
ହଉ କୋଉଆଡେ ତମ ଆଡ଼େ?
କେବେ ଆସୁଛନ୍ତି?
କୋଉଠି?
ଏ ଘଟଗାଁ ମନ୍ଦିର
ଓହୋ କେଉଁଝର, ହଁ ଘଟଗାଁ ଯାଇଛି ବୋହୁତ୍ ଥର ଯାଇଛି। ଘଟଗାଁ ଯାଇଛି। କେଉଁଝରରେ ପରା ଯୋଉ ଦରଡି ପାଳ ମୋର ସବୁ ପିଇଛି ଘର।
ଏ ଦରଡିପାଳ। ଦରଡିପାଳ ମାନେ ସେ ପାଖରେ ଆମ ଘର। ମାନେ ଦିଇ ତିନି କିଲୋ ମାନେ ଚାରି ପାଞ୍ଚ କିଲୋମିଟର ହବ।
ମାନ୍ତିରା ଯୋଉ ଅଛି ସିଏ ବି ସେଠି ବି ଗୋଟେ ପିଇସି ଘର। ମାଣିତିରି ମାନତିରସ ମାନତିରି।
ହଁ-ହଁ ଶୁଣିଛି ଆ ମାନ୍ତି ତ ଦେବେ କି ଦରଡିପାଳ ଆସିଥିବେ ସେଠି ତ ମାଛ ଖାଇଥିବେ।
ନାଇଁ ଦିଦି କଣ ଗ୍ୟାସ୍ ଖର କଣ ଦିନ ଅଧିକା ଯାଇକି ଖାଇବା ବାହାଘରରେ ଯାଇଥିଲୁ ମୁଁ ଆ ବାହାଘର ରାତିରେ ଆଉ କଣ ମାଛ ଭଜା ଦେବେ?
କାଲି ତ ବୋହୁତ୍ ବାହାଘର ଥିଲା ଆପଙ୍କ ଆଡେ କିଛି ବାହାଘର ଥିଲା କିଛି?
ନାଇଁ ଆମର ଏବେ କେହି ବାହା ହଉନାହାନ୍ତି। ମାନେ ବାହାରେ ଲୋକ କିଏ ବହାହାଉଥିବେ। ବଟ ଆମ ବନ୍ଧୁବାନ୍ଧବର ଏବର୍ଷ ସିଜିନରେ କାହାର ବାହାଘର ନାହିଁ ଆଉ।
ଆଜ୍ଞା। ଆଜ୍ଞା ଆମ ଘର ପାଖରେ ଜଣର ବାହାଘର ଥିଲା ମାନେ ପଡୋଶୀ ଟାଇପ୍ ର
ଓହୋ।
ତାଙ୍କର କାଲି ବର ରାତିରେ ଆଜ୍ଞା କହିଥିଲେ ଏଗାରଟା ବେଳେ ଆସିବ ବୋଲି ଏ ତାଙ୍କ ଘର କତିରେ ପହଞ୍ଚିଲେ ଗୋଟିଏ ବେଳେ।
ହଁ ଏ ଆଜିକାଲି ତ ବରଯାତ୍ରୀ ବହୁତ୍ ଜଲଦି ଆସୁଛନ୍ତି। ସେ ଏତେ ଲେଟ କାହିଁ ଗଲେ। ଗମେଣ୍ଟ ତ କରିଦେଇଛି ଆଉ ଲେଟ ରେ କେହି ଆସି ଜୀବନୀ।
ହେ ମାନେ ସିଏ ଆସିଥିଲେ ଆଗେ ନଅଟା ବେଳକୁ ମାନେ ଆମ ଗାଁ ପାଖକୁ ଏ ଜମା ଦି ତିନି କିଲୋ ବାଟ ପାଇଁ ସିଏ ଆଜ୍ଞା କଲେ ତିନି ଘଣ୍ଟା। ଆ କଣ କହିବେ କୁହନ୍ତୁ, ସେତେବେଳେ ଯାଇକି ଆଜିିକି ହେଇଗଲାଣି ମାନେ ବା ସେ ଦିନଟା ହେଉଛି ନା ଯାଇକି ସାଢେ ଗଟେ ବେଳେ ପହଞ୍ଚିଲେ।
ହୁଁ।
ତାପରେ ତ ଗାଁ ଲୋକ ସବୁ ଶୋଇ ପଡ଼ିଥିଲେ ଆଉ କିଏ କଣ ଦେଖୁଛି ବର ଇଏ କଣ ଥିବ।
ହଁ ଲେଟ୍ କଲା ଆଉ କିଏ କଣ ଦେଖିବେ।
ଆପଣଙ୍କ ଆଡ଼େ କିଛି ଠାକୁର କିଛି ଅଛନ୍ତି ମାନେ ନୂଆ ମନ୍ଦିର କିଛି?
ଆମ ଆଡେ ବୋଲି ଭୁବନେଶ୍ଵରରେ ତ ରାମ ମନ୍ଦିର, ଲିଙ୍ଗରାଜ ଇସ୍କନ, ଧଉଳି, ଖଣ୍ଡଗିରି ଏଇଗୁଡା ତ ରହିଲା ଚମେନ୍ ନନ୍ଦନ
ଖଣ୍ଡଗିରି କେବେ ଯାଇଛନ୍ତି? ସେ ଯୋଉ ଗୁମ୍ଫା ଭଳିଆ ଟାଇପ ର ବାଘ ଭାଲୁ
ଖଣ୍ଡଗରି ଯେତେବେଳେ ମୁଁ ଭୁବନେଶ୍ୱରରେ ରହୁନଥିଲି ସେତେବେଳେ ପଢୁଥିଲି ସ୍କୁଲ ବେଳେ ସେତେବେଳେ ଆସିଚି ବୋହୁତ। ତର କିନ୍ତୁ ଏବେ ଏବେ ଏଇଠି ମୁଁ ରହୁଚି ଆସିକି ହେଇଗଲାଣି ପନ୍ଦର ବର୍ଷ୍ ମୁଁ ପାଖାପାଖି ମୁଁ ରହୁଚି ହେଠି କିନ୍ତୁ ମୁଁ ଗାକୁ ଯାଉନି ସେ ଗଣ୍ଡଗିରି।
ଆଜ୍ଞା ମାନେ ଆପଣ ସେଠି ବିବାହ ହେଇଚିନା ନା ଆପଣ ଜ ଚାକିରି ଫାକିରି ପାଇଁ ହିଁ ରହିଚନ୍ତି?
ନାଇଁ ଫା ଆ ପୂର୍ବରୁ ପଢ଼ୁଥୁଲି ତାପରେ ମ୍ୟାରେଜ୍ ହେଲା ଆଉ।
ଆଜ୍ଞା। ହେ ଖଞ୍ଜୋଉ ଯେତେବେଳେ ସବୁ ଚାହୁଁଥୁବ ଆଜ୍ଞା ଯାଇପାରିବନି ଯେତୋଳେ ସେଇଟା ଥିବ ଆଜ୍ଞା ଆପଣ ସେଠି ବି ଯା
ଅ ସେଇରା ସବୁ ଜିନିଷ ପିଲାଦିନେ ବୁଲଦେଇଚି ନା ଆଉ କିଏ ଯାଉଚି ସେଇ ପା ନନ୍ଦନ କାନନ୍ ଜୁ ପିଲାବେଳେ ସୁ ସ୍କୁଲ ବେଳେ ପଢିଲା ବେଳେ ସବୁ ନନ୍ଦନ କାନନ ବୁଲିବା ପାଇଁ ଏକ୍ସାଇଟେଡ ଘର ଲୋକ ଆଣିକି ଆସନ୍ତି ଗାଡିରେ। କିନ୍ତୁ ଏବେ ଏଇଠି ରହୁଚି କିନ୍ତୁ ମୁଁ ଥରେ ଯାଇନି ଗୋଟେ ଥରେ ଯାଇଚ। ହାଁ?
ଆଜ୍ଞା ଯୋଉ ଭୁବନେଶ୍ୱରରେ ଗୋଟେ ନନ୍ଦନକାନନ ଅଛିି ବଡ ନନ୍ଦନକାନନ କାଳେ? ଆଜ୍ଞା ବୋହୁତ ବଡ କାଳେ ବୁଲତେ ଗୋଡ ହାତ ବି ମାନେ ବିନ୍ଧାବୁନ୍ଧି ହୁଏ।
ଖାଡୀ।
ଆଁ
ଜଙ୍ଗଲ ସଫାରି ଯୋଉ ହୁଏ ସିଏ କିଛି ନାହିଁ ତା ଭିତରେ ଚନ୍ଦକା ଆଡେ।
ଅଜ୍ଞା।
ହେଆ ସେ ଜଙ୍ଗଲ ସଫାରୀ ଦୋଉଚନ୍ତି ତା ଭିତରେ କିଛି ନାହିଁ ଯାଟିକେ ଖାଲି ମୟୂର ଗୋଟେ ପାଇବ ହାତୀ ଗୋଟେ ଶୋଇଥିବ ଏରା ବୋହୁତ ଆଉ କିଛି ନାହିଁ ବେଶୀ କିଛି କିଛି ନାହିଁ।
ଏ ନା ବୋଧେ ସେଟା ନୁହଁ ଆମେ ଯାଇଥିଲୁ ମାନେ ବୋଲବମରେ ବୁଲାବୁଲି କରତେ।
ଉଁ।
ଏଇ ଯାଇଥିଲୁ ଗୋଟେ ନନ୍ଦନକାନନ ନୁହେଁ ବୋହୁତ ବଡ ନନ୍ଦନକାନନ ବାଘ ଭାଲୁ ମାନେ ବୋହୁତ ଅଛନ୍ତି।
ଆଉ ନନ୍ଦନକାନନ ତ ଭୁବନେଶ୍ୱରରେ ଓଡିଶାରେ ତ ଗୋଟାଏ ଜୁଉନା ନନ୍ଦନକାନ ଆଉ ବଡ କୋଉଠି କଣ।
ସେ ବାହାରେ ମୁଁ ତ ଛୋଟବେଳେ ଯଇଥିଲି ଏତେ ମନ ପଡୁନି।
ଭୁବନେଶ୍ୱରରେ ସେଇଟା ହିଁ ଗୋଟାଏ ନନ୍ଦନକାନନ ସେଇଟା ତ ଭୁବନେଶ୍ୱରରେ ସବୁ ମାନେ ଓଡିଶା ଭିତରୁ ମାନେ ପୁରା ଭାରତରେ ବି ନନ୍ଦନକାନନ ବଡ।
ଆଜ୍ଞା ଏମାନେ ଆଜ୍ଞା ବୁଲିବେ ଆଜ୍ଞା ଆପଣ ହାତ ଗୋଡ ସବୁ ଘୋଳେଇହବ ଏତେ ବୁଲିବେ ଗୋଟେ ଅଛି ମୋର ତ ମନେ ପଡୁନି ମୁଁ ଛୋଟବେଳେ ଯାଇଥିଲି ଟି
ଓ ଭୁବନେଶ୍ଵର ବୋହୁତ ବଡ ଯେ ଏବେ ତ ସବୁ ଗାଡି ହେଇଗଲାଣି ସେତେବେଳେ ତ ସବୁ ଲୋକ ଚାଲୁଥୁଲେ ଏବେ ତ ସବ୍ ବୁ ହେଇଯାଇଚି ଇଲେକ୍ଟ୍ରିକ ଗାଡି ନା ଯୋଉ ସେଥିରେ ବୁଲି ବୁଲି ବୁଲିବ ସବୁ ଜାଗାରେ ଷ୍ଟ ଏଥିରେ ମାନେ ଗାଡିରେ ଯିବ ଯୋଉଠି ଯୋଉ ଜୀବ ଅଛନ୍ତି ସେଇଠି ବ ଓହ୍ଲେଇବ ଯାଇ ବସିବ ପୁଣି ଆଉ ଜ୍ ଆଉ ଟିକେ ଆଗକୁ ଯିବ।
ତ ଏହା ପୁରୀ।
ହଁ ପୁରୀ ତ ବୋହୁତ ଟାଇମ୍ ଯାଉଚି ଏଇଠି ପାଖରେ ପୁରୀ ଆଉ ହଁ ସମୁଦ୍ର କୂଳରେ କହିଲି ପା। ଯାହାସବୁ ଏଣ୍ଟେଟେଣ୍ଟମେଣ୍ଟ ହୋଉଥିଲା ସବୁ ଫୋନ ଟାଇମ ସବୁ ମା ଅ ମାନେ କଣ ବିଫୋର ମ୍ୟାରେଜ
ଆଜ୍ଞା।
ଏବେ ଆଉ ସେ ସବୁ ସମୁଦ୍ରରେ ଗାଧେଇବାର ସୌଭାଗ୍ୟ ବି ମିଳୁନି। ଆମେ ଯେତେବେଳେ ପାଠ ପଢୁଥୁଲୁ ସବୁ ଯାଉଥୁଲୁ କଲେଜରୁ ଧୁମ୍ ଗାଧୋଉଥୁଲୁ।
ଏ ଆମେ ଯାଇଥିଲୁ ଏଇ ଦିଇତିନି ମାସ ହବ ସାଙ୍ଗମାନଙ୍କ ସହ ମାନେ ସବୁ ସାଙ୍ଗମାନେ ମିଶିକି ଯାଇଥିଲୁ।
ହୁଁ।
ଫାଷ୍ଟେ ରାତି ସରି ରାତି କୋହୁଚି ଚାରଟା ବେଳ ଯୋଉ ଚାରିଟା ବେଳୁ ବାହା ରଲୁ ଆମ ଗାଁ ପାଖରେ ଗୋଟେ ରେଲୱେ ଟେସନ୍ ଅଛି ତ ସେଇଠୁ ଆମେ ବସିକି ଗଲୁ। ଏ ରା ତି ନଅଟା ବେଳେ ଆମେ ସେଇଠି ପହଁଚିଲୁ ଆ ତାପରେ ରୁମୁ ଖୋଜତେ ଲାଗିଗଲା ଆମକୁ ଘଣ୍ଟେ।
ହଁ ଆ ଆଗରୁ ବୁକିଂ କରିଦେଲେନି ରୁମ୍ ସବୁ ହୋଟେଲ ପୂର୍ବରୁ।
କାଇଁ ଆଗୁରୁ ତ କିଛି ଆମେ ଜାଣିନଥିଲୁ ଆମେ ଦି ତିନିଥର ଯାଇଥିଲୁ। ତ ଏବେ ଗଲା ବେଳକୁ ଜାଣି ଅଲମ ପିଏ କିଏ ଆଗ ମାନେ ଆଗ ଥରେ ଯେ ଯେହେତୁ ଯାଇଥିଲୁ ଆ ସେଇ ରୋ ହୋଟେଲ ଥିଲା ସେଇଠିକି କଲ୍ କରି ଫେଣି ଗଲୁ ମାନେ ସେଇ ଯୋଉ ବିଚ୍ ପାଖରେ ଅଛି ଗୋଟେ।
ହଁ ବିଚ୍ ପାଖରେ ତ ବହୁତ ଗୁଡା ଅଛି କିନ୍ତୁ ବିଚ ପାଖାପାଖି ଯୋଉ ଗୁଡାକ ସବୁ ଥାଏ ଏଁ ଯୋଉ ହୋ ହୋଟେଲ ଯୋଉ ଗୁଡାକ ଥାଏ ମାନେ ରହିବା ପାଇଁ ଲକଜରିଅସ୍ ହୋଟେଲ ସେଗୁଡା ତ ବହୁତ ପଇସା ନେଉଚନ୍ତି ଆଉ ଲଜ ଯୋଉଗୁଡା ଅଛି ଖାଲି ରହିବ।
କ କହିଲ ମାନେ ଏସେ ତଳେ ଟିକେ ଗରମ ହଉଥିଲା ତ ଏ ବି ବିନା ଏସିକି ନେଲେ ହଜାର ଆଜ୍ଞା ଏସିକି ନେଉଚନ୍ତି ପନ୍ଦରଶହ।
ହଁ ସେଗୁଡା ତାହେଲେ ଲଜ ସବୁ। ତାଉ ନହେଲେ ବଡ ବଡ ହୋଟେଲ ତ ଦିନକୁ ନେଉଚନ୍ତି ପାଞ୍ଚ ହଜାର ଛଅ ହଜାର। ହୁଁ ଲଜ ଗୁଡା ରେ ନଉଚନ୍ତି ସେ ହଜାର ବାରଶହ ଛଅଶହ ଆଠଶହ ଏମିତି। ନା ମେ ଖାଇବା ପିଇବା ନାଇଁ ଖାଲି ରୋ ଶୋଇବ ଖାଲି ଆସିବ ଶୋଇବ।
ଆ ସେଇଆ ତ କାମ ହ ସିଆଡ଼େ ଯାଇକି ତାପରେ ଆମେ ଆଜ୍ଞା ପୁରୀ ସେ ଯୋଉ ସମୁଦ୍ର କୂଳକୁ ଗ ଯାଇଥିଲୁ ଗାଧେଇବା ବେଳେ ଦଶଟା ବେଳେ।
ହୁଁ।
ଦଶଟା ବେଳେ ଯାଇକି ଆମ ଆଇଲୁ ଆଜ୍ଞା ଦିଟା ହଳି। ମାନେ ଏତେ ମାନେ ମଜାଟି ଲାଗିଲା ତ ସମୁଦ୍ର କୂଳେ ଗାଧେଇତେ। ବହୁତ ହି ଲୋକ ଥିଲେ ଟିକେ ମଜା ତ ଲାଗିବ ସେଥିପାଇଁ ଆଇିଲୁ ଆମେ ଦିଟା ବେଳେ। ଖାଇକି ତାପରେ ଜଗନ୍ନାଥ ଦର୍ଶନ କରି ଯାଇଥିଲୁ ଯେ ଦେଖିଲେଳୁ ବନ୍ଦ ଥିଲା।
ରାତିରେ ଦର୍ଶନ କରିଥାନ୍ତେ ନା ଆଉ ଆଟା ନଅଟାରେ ଫାଙ୍କା ଟିକେ ରା ରାତିରେ ଦର୍ଶନ କଲେ ଟିକେ
ଏମାନେ ପୁରୀ ପାଖରେ ଏମିତି ଠକୁଚନ୍ତି ଆଜ୍ଞା ସେ ଯୋଉ ଚପଲ ଆପଣ ରଖିବେ ଆଜ୍ଞା ଦୁଇଶହ ତିନିଶହ ନଉଚନ୍ତି।
କାଇଁ ନାଇଁ ତ ପୁରୀ। ପୁରୀରେ ତ ସବୁବେଳେ ଜୋତା ଆଉ ମୋବାଇଲ ତ ଫ୍ରି ହେଲା କୋଉ ଆ ଦଶ ପନ୍ଦର ବର୍ଷ ପୂର୍ବରୁ। ତମେ ପଇସା ଦେଇଦେଲ ତମେ କାହାକୁ ଦେଲ ତାହଲେ?
ଏମାନେ ସେ ଯୋଉ ଆଖପଖରେ ଆଜ୍ଞା ଚପଲଆଉ ମୋବାଇଲ ରଖିତେ ଗନ୍
ତମେ ତାହେଲେ ଏନ୍ତେ ଜାଣିନଥିଲ ଆଉ ପୁରୀ ସାମ୍ନାରେ ତ ଯଦୀ ମାନେ ଜଗନ୍ନାଥଙ୍କ ଦର୍ଶନ କରିବ ଜୋତା ଆଉ ମୋବାଇଲ ସେଟା ହଉଛି ଫ୍ରି ମାନେ ଜୋତା ମୋବାଇଲ ଜିନିଷ ରଖିବା ପାଇଁ ହେଟା ଗମେଣ୍ଟ ତ ଦଶ ପନ୍ଦର ବର୍ଷ ପୂର୍ବରୁ କରିଛି ଫ୍ରି। କୁପନ ନେଇକି ଫ୍ରିରେ ରଖିବ ତମେ ପ୍ରାଇଭେଟ ରେ ତମକୁ କିଏ ଚୁନ ଲଗେଇ ଦେଇଚି। ଯୋଉ
ଏ ଆଜ୍ଞା ନାଁ ନାଁ। ଆ ସେ ଯୋଉ ଆ ପୁରା ସାମ୍ନାରେ ଜଗନ୍ନାଥ ମନ୍ଦିର ରେ ପୁରା ଏନ୍ତି ଧାଆଡି ହେଇକି କେମିତି ଅଛି ସେଇ ସବୁ ଦୋକାନ।
ସେଥିରେ ଉପରେ ଲେଖା ହେଇଥିବ ନା ଦେୟ ମୁୁକ୍ତ କି କଣ ସେ ପଇସା ନଉଚନ୍ତି ସବୁ ଆଡେ ତ ଦେୟ ସେଠି ଏ ପଇସା
ତ ମୋବାଇଲ ପାଇଁ ବି ଏତିକି ଆଜ୍ଞା ଲେଖା ହେଇଚି ପୁରା।
ନାଇଁ ନାଇଁ ଆମେ ତ ଆ ମୁଁ ତ ଆଜି ପର୍ଯ୍ୟନ୍ତ ଆମେ ଜାଣିନୁ କଉଠି ପଇସା ନଉଚନ୍ତି ଆମେ ତ ସବୁବେଳେ ଫ୍ରିରେ ରଖିକି ଆସୁ। ଗମେଣ୍ଟ ତ ଓଡିଶାରେ ଯେତିକ ମୋବାଇଲ ଆଉ ଯୋଉ ଜୋତା ରଖିବା ଜାଗା ହେଇଛି ସବୁଠି ଫ୍ରି।
କି ଆଜ୍ଞା ଆମେ ଦେଖିନଥିବୁ ବୋଧେ ସେ ଜାଗାଟା।
ନାଇଁ ନାଇଁ ଜାହେଲେ ସବୁ ନାଇଁ ନାଇଁ ଫ୍ରି ଅଛି ନା ଫ୍ରି ଅଛି ସେଟା ଜଗନ୍ନାଥଙ୍କ ସାଇଡ ରେ ହିଁ ଅଛି। ଗମେଣ୍ଟର ଅଛି ସବୁ ଫ୍ରି ଅଛି ବହୁତ ଜାଗା ସେଇ ଜଗନ୍ନାଥଙ୍କ ମନ୍ଦିର ସାଇଟ ରେ ଶିବ।
ଆଜ୍ଞା ଆଜ୍ଞା ଆ ଆଉ କୋଉ ଜାଗା ଆପଣ ଆଇଚନ୍ତି ମାନେ ସମୁନ୍ଦ୍ରକୁଳ ପାଖାପାଖିରେ। ଯେମିତି କି ଆଉ କିଛି ଜାଗା ନୂଆ ଜାଗା ସ୍ୱର୍ଗ
ଯାଇଛି କୋଣାର୍କ ତ ଯାଇଥି ନାଇଁନାଇଁ ମୁଁ କାଇଁ ନାଇଁ ନାଇଁ ମୁଁ ଏତ ଜଲଦି ସିଆଡେ ଯାଇନି। ମୁଁ ଯିବିନି। ନାଇଁ ନାଇଁ ନାଇଁ ସେପଟେ ସାଇଡ ମୋତ୍ ଦେଖିଲେ ହିଁ ଡର ଲାଗେ।
ଆଜ୍ଞା ହଁ ସେତବେଳେ ସେଇଥିପାଇଁ ଯେତେବେଳେ ଯିବେ ଆଜ୍ଞାପୋଡା ପୁଡ଼ି ଚାଲିଥିବ।
ନାଇଁନାଇଁ ମୁଁ ସେ ଜାଗାକୁ ଦେଖ ଦେଖିବାକୁ ବି ଚାହୁଁନି। ମୁ ତ ସେ ସାଇଡ ଦେଇ ଗଲେ ବି ମତେ ଡର ଲାଗେ। ସେ ଯୋଉ କଳା କଳା ଧୂଆଁ ବାହାରୁଥାଏ।
ସତରେ ବସି ବହୁତ ଭଲ ଲାଗିବ।
ହଁ ଆମେ ବା ଲାସ ଟାଇମ ଆମେ ହୋଟେଲରେ ରହିଥିଲୁ ଭୁବନେଶ୍ୱରରେ ଗୋଟେ ଚାରିଓଟ ହୋଟେଲ ଅଛି ଗୋଟେ ଫୋ ଫୋର ଷ୍ଟାର ନା ଥ୍ରୀ ଷ୍ଟାର ଟେ ସେ ଥିରେ ଆମେ ରହିଥିଲୁ। ସେଠି ମାନେ ସବୁ ଲକ୍ଜରିଆସ ହୋଟେଲ ଟା ସେଠି ରହିଥିଲୁ ଦି ରାତି। ତାର ତ ସେମାନଙ୍କର ପ୍ରାଇଭେଟ ବିଚ ମାନେ ଫ୍ୟାମିଲି ମୁଁ ହଜବାଣ୍ଡ ମୋ ପିଲା। ନାଇଁ ନାଇଁ ହଜବେଣ୍ଡ ନାଇଁ ନାଇଁ ଏଇ ହଜବେଣ୍ଡ ପିଲା ଆଉ ମୋର ଦିଟା ଝିଅ ଛୋଟ ଛୋଟ
ଆଜ୍ଞା?
ମୁଁ କହିଲି ମୋର ଝିଅ ଦି ଜଣ ଛୋଟ ଛୋଟ ହଜବେଣ୍ଡ ମୁ ଆମେ ଫ୍ୟାମିଲି ରହିଥିଲୁ।
ଆଜ୍ଞା।
ହ ତାର ତ ପ୍ରାଇଭେଟ ତାର ସବୁ ଅଛି ପ୍ରାଇଭେଟ ବିଚ୍ ଅଛି ମାନେ ହୋଟେଲ କଡକୁ ହିଁ ତାଙ୍କ ବିଚ୍ ତାଙ୍କର ସବୁ ବାଉଣ୍ଡରି କରିଦେଇ ତ ବାହାରକୁ ବି ଯିବାକୁ ପଡେନି ସେଇ ବିଚ ରେ ତମେ ବସିବ। ଆଉ ସୁଇମିଙ୍ଗ ପୁଲ ତ ଥାଏ ସେଠି ଗାଧୋଉ ସମୁଦ୍ରକୁ ବେଳେ ବେଳେ ଯାଉ ବୁଲି ସନ୍ଧ୍ୟା ବେଳେ। ଆଉଥରେ କଲ କରିଦୋଉଛି।
ହଁ ଧନ୍ୟବାଦ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା